ଏଇ ଭଜା ବାଜୁଛି
ଓହୋ
ଖଡ଼ ଖଡ଼ ହଉଛି
ହଁ ହଁ ତେଲ ପଡିଲା ଭଳିଆ
ଓହ
ଆଉ ଭଜା ସହିତ ଆଉ କଣ ଖାଇବ
ମଜ ସହିତ ଗରମ୍ ଭାତ ଭାତ ଅଧା କରିକି ରଖିଦେଇଛି ଭଜା ଟା ଏବେ କରୁଛି ଆଉ
ଓହୋ
ଶୁଣନା ମୁଁ ଆଜି ଯୋ କଣ କଲି ଯାଇଥିଲି କଣ କହିଲ
ହ
ଶୁଭୁ ନି କ୍ଲିଅର୍
ହ ଶଭାଇ
ହଁ ହଁ ଏବେ ସ ଭୁଲା ହଁ କିଛି କହୁଛ ନା କଣ ତମେ ଟିକେ ବାହାରକୁ ପଳେଇ ଆସୁନ କାଲି ତ ଭଲ ଶୁଭୁଥିଲା ଏଠିକି ପିଓର ଆଜି କାଇଁ ଶୁଭୁନି ଶୁଣିପାରୁଚ?
ହଁ
ବୟସ ତମର ବ୍ରେକ୍ ମାନେ ରହି ରହି ଆସୁଚି
ନା ନା ତମେ କହୁନ କଣ କହୁଥିଲ ବା କୁଆଡେଇଥିଲ?
କିଛି ବି ଶୁବୁନି କିଛି ବି ଶୁବୁନି
ଖାଇସାଇଲଣି?
ହଁ ହଁ ନା ଖାଇନି ସନ୍ଧ୍ୟାବେଳେ ଖାଇଥିଲି ଶୋଇ ଉଠିକି ଖାଇଥିଲି ଭାତ ଆଉ ଡାଲ୍ମା ହରଡ ଡାଲ୍ମା ଖଟା ପସ ଘାଣ୍ଟ। ଏଗୁଡା ସବୁ ଆଉ ଆମ ଛାତ ଉପରେ ଗୋଟେ ମଲ୍ଲୀ ଗଛ ଗୋଟେ ଅଛି ହଁ ଦେଇଥିଲେ ଆମ ଘର ପାଖ ଲୋକ ଜଣେ। ଆମ ଛାତ ଉପରେ ଗୋଟେ ଗଛଟା ଅଛି ତା ଦେହରେ କେତେଟା ମଲ୍ଲୀ ଫୁଟିଛି ପୁରା ବାସ୍ନା ମାନେ ଜୋରସେ ହଉଚି
କାଇହିଁ ଆମେ ତ ସେଠିକି ଗଲା ବେଳକୁ କିଛି ବାସ୍ନା ହଉନି ତମେ ରହିଲେ ତେବେଳେ ଭଲ ବାସ୍ନା ହଉଚି।
ତମେ ଦିନରେ ଆସିଥିଲ ବା ଦେଖିବ ଫୁଟିଲା ବେଳେ କଣ ଦେଖିଚ।
ଫୁଟିଲା ବେଳେ କଣ କି ତମେ ଜଗି ବତ୍ସ ନା
ଫୁଟିଲା ବେଳେ ଆମେ ଆମ ଛାତ ଉପରେ ବୁଲୁଛୁ ରାତିରେ ମାନେ ଏବେ ବୁଲୁ ଛାତ ଉପରେ ଅଛି।
ଓହୋ
ଆଉ ଆମ ଘର ଛାତକୁ ଲାଗିକି କେତେଟା ଗଲା ଚାରି ପାଞ୍ଚଟା ଘର ଅଛି। ସବୁ ଛାତ ଗୁଡା ପୁରା ପାଖକୁ ପାଖକୁ ଲାଗିଛି ପୁରା ସବୁ ଛାତର ଛାତ ମାନେ ମଝିରେ ଫାଙ୍କା କିଛି ନାହିଁ ସବୁ ଛାତ କୁ ଛାତ ଲାଗିଚି। ମାନେ ଗୋଟିଏ ଛାତରେ ଚଡ଼ିକି ତମେ ଚାର୍ତା ଘର ବୁଲି ଆସିପାରିବ ପାଞ୍ଚ ଛଅ ଖଣ୍ଡେ ଆଉ ଏଇଠି ଆମ ଛାତ ଉପର ଗୋଟେ ମିରର ଟେ ବି ଲାଗିଛି ମାନେ ଆ ଆରିଷି ଲାଗିଛି ଆରିସୀ। ତା ବଡ ଆରସ୍ ମାନେ ତାଙ୍କର ଝରକା ଲାଗିଛି ସେ ଝରକାରେ ଆମେ ଠିଆହେଇକି ଏଠି ଦେଖୁଛୁ ନା ଆମ ବଡିବାମ୍ ମୁଁ ଆମ ଦେହକୁ ଆମେ ଦେଖିପାରୁଛୁ।
ଯା ହଉ।
ଆଉ ଶୁଣ ଆମର ସେଇ ଯୋଉ ଯୋଉ କଳା କଲର ର ଟେବୁଲ ଟା ଗୋଟେ ନଥିଲା ଭିତରେ
ହଁ
ସେଇଟାକୁ ଆଛି ବାହାର କରିକି ତା ଭିତରେ ଗୋଟେ ଆଲଣାଟା ପକେଇ ଦେଇଚି।
ଆଲଣା କୋଉଠି ହେଲ ତମ ଘର ମାଲିକାଣୀ ର ଥିଲା ନା କଣ?
ହଁ ସେଇ ଛାତ ଉପରେ ଗୋଟେ ପଡିନଥିଲା
ହଁ
ସେଇଟା।
ସେଇଟାକୁ ସେ କବାଟ କଣ କୁ ନେଇଯାଇଛି ସେି ପୁରା କବାଟ ଅଧା ଦେଇ ହଉନି ମାନେ ଅଧା ଦେଇ ହୋଉଚି। ଆଉ ରୁମ୍ ଭିତରୁ ଯିବାକୁ ଆଉ ଅଧା ଫାଙ୍କା ସେ ଅଧାରେ ଗଳି ଫଳ ଯିବାକୁ ପଡ଼ିଆଉ। ଆଉ କଣ କହୁନା?
ହୁଁ ଆଜି ଶ୍ୟାମଳୀ ସହିତ।
ହଁ ନା କେମିତି ନଉଚ? କଣ କି ଶୁଭୁନି ତମ ବୋଇସ କଣ ହ୍ୟାଲୋ କଣ କହିଲ?
ନାଇଁ ମୁଁ କହିଲି କି ମୁଁ କଥା ହଉଥିଲି ଗୋଟେ କଳା ସାଙ୍ଗ ସହିତ କଥା ହଉଥିଲି।
ହୁଁ
ଜୋ ସଏେ କହିଲା ତାଙ୍କ କୋ କାଇକଥିଲା
ହୁଁ
ତ ସେ ଗାଈ କଣ କର ନା ମାନେ ସାଧାରଣ ଗାଈ ଗୋଟେ ସିଏ ଆଉ କୁଆଡେ ବି ଯାଏନି ତାକୁ ଛାଡିଦବ ଯଦି ବାହାରେ ଚଲିବା ପାଇଁ ହୁଁ ସେ କୁଆଡେ ବି ଯିବନି ବାହାରେ ଚରିବ ସିଧା ସିଧା ସନ୍ଧ୍ୟା ବେଳେ ହେଲେ ସେ ସିଧା ସିଧା ଆସିବ ଆ ନିଜ ଗୁହାଳରେ ହିଁ ପଶିବ ସେ କୁଆଡେ ଯାଏନି ମୁଁ କହିଲି ଗଈଟା ସିଧା ଏତେ ସାଧାରଣ କେମିତି? ମୁଁ ତଉ ପଚାରିଲି ମୁଁ କହିଲି କଣ ଗାଈ ସହିତ ଷଣ୍ଢ ରଖିଛ ନା କଣ ଗଈ ସବୁ ଗାଈ ସେଇ ଯୁଗରୁ ବୋଧେ ସିଧାସିଧା ଆସ ବୋଧେଉ
ହଁ ହୋ ହଁ ହୋ
ଆଉ ସେ ନା ଆମ ଆଡେ ଗାଇନାହାନ୍ତି ମୋ ସାଙ୍ଗ ଘର ଆଡେ ଗାଇ ଅଛୁ।
ଯୋଉଠି ମତେ ଠିକ ଠିକ ସେ ଠିକ ସେ ଶୁଭୁଛି ଯୋଉଠି ସେି ଟିକେ କଥା ହେଲା ବେଳକୁ ସିଏ ଅନଉଛି ସେପଟୁ। ଆଉ ପଡ଼ୁ ଆସୁ
ତମର ଅସୁବିଧା ନୁହ ବା ମୋର ଅସୁବିଧା ତମର ଠିକ ଠାକ
ହଉ ତାହେଲେ ତମେ ଛାତ ଉପୁରକୁ ପଳେଇ ଆସ ନା।
ନା ନା ମୋର ଏଇଠି ଝର ପାଖରେ ହିଁ ଶୁଭୁଛି ନାଇଁ ମୋର ଝର ପାଖରେ ହିଁ ଶୁଭୁଛି।
ଦରଶ ଜର ହଉ ତାହେଲେ ସେ ଝରକା ପାଖରେ ବିି ବସିକ କଥା ହବ ଆଉ। ଆଉ ଗୋଟେ ମୁଁ ଆଣିଛି ସର୍ପ ଗୁଣ୍ଡ।
ହଉ କଣ ଅଛି?
ମୋ ପାଖେ କାଇ କାଲି ଗୋଟେ ନେଇକି ଆସିଥିବ କଣ ଗୋଟେ କହୁଥିଲେ ଆଣିବା ପାଇଁ ଭୁଲିଯାଇଛି। ଆସିଲା ବେଳେ ଗୋଟେ କଣ ନେଇକି ଆସିଥାନ୍ତ, ଡବା ନୁହନ ତେଲ ଟା।
କୋଉ ତେଲ?
ସେ ଯୋଉ ମେସିନ ଦବା ପାଇଁ ଯୋଉ ତେଲ ଟା। ସେ ଜୋରସ ସେ ମାନେ ଖଡ ଖଡ ହଉଛି ଶୁଭୁନି କିଛି ଚାଲୁନି ଭଲସେ।
ଓହୋ ଯୋଉ ଝରକା ପାଖରେ ଅଛି କି?
ସେଇଠି ବୋଧେ ଥିବ। ହଁ ସେ ଝରକା ପାଖରେ କଣରେ ଥିବ। ଟେ ମନେ କରିକି ଆଣିଥିବ, ନହେଲେ ଭାଙ୍ଗି ଯିବ ମତେ ଲାଗୁଛି ଯେତେ ଜୋର ସେ ତ ଖଡ ଖଡ ଖଡ ଖଡ ସାଉଣ୍ଡ ହଉଛି। ଟୋଟାଲି କେବେ କେତେ ଦିନ ହେଲାଣି, ପନ୍ଦର ଦିନ ହେଲାଣି ବୋଧେ ଆସ ଣି ଟୋଟାଲ ଚାଲ ଦେହାନି ସେମିତି ଚାଲିଛି।
ହଁ ହଁ ହଉ।
ହଉ ମନେ କରିକି ପୁରା ନେଇକି ଆସିବ ଗଲେ ଆଉ।
ହଁ ଆଉ କଣ?
ତମେ ପୂଜା କରୁଛ ତମ ଯୋଉ?
ତମ ମୁଁ ଭାବିଲି ଘର ଠାକୁର ପୂଜା ବୋଧେ।
ହୁଁ ହ
ନାପ ମୁଁ ତ ଆଉ ସେମିତି ଯୋଉ କଣ କହିଲ ସିଲେଇ ବି ଆଉ ସେମିତି କିଛି କରିନି। ଆଉ ପୂଜା ଆଉ କରିନି ଆଉ, ଟାଇମ କୋଉଠି ହଉଛି? ଦେଖୁଛ ପୁରାପୁରି ମୁଣ୍ଡାମୁଣ୍ଡି ଯାଇ ରହୁଛି।
ଏବେ ସିଲେଇ କରୁଛ ନା କରୁନ?
ନବା
ହୁଁ ଯୋଉ କହିଛ ଆମ ଅଫିସ ର ଜଣେ କହିଛି, ମତେ ଗୋଟେ ଟେବୁଲ ଗଲାପ ଗଛ ଦବ। ହଁ ହଁ। ମୋ କଥା ଶୁଣିପାରୁଛ? ହ୍ୟାଲୋ ଶୁଣିପାରୁଛ ମୋ କଥା?
ତମର ଗାଡି ସାଉଣ୍ଡ ହଉଛ ନା।
ଗାଡ଼ି ସାଉଣ୍ଡ ହଉଛି ପଳେଇବି ଭିତରୁକୁ।
ଆଉ ତମର ଯୋଉ, କଣ ପାଇଁ ତାଙ୍କର ଫୁଲ ଗଛ ଦରକାର?
ଦରକାର ମୋର ଦରକାର ମୋର ଆଣିକି ଲଗେଇଥାନ୍ତି ଏପଟ ର ସେ କହିଥିଲା ଧଳା ଆଣିବା। ଏମିତି ଗୋଟେ ଲଗେଇଥାନ୍ତି ଆଉ ସୁନ୍ଦର ଦେଖ ଦେଖାଯିବା ପାଇଁ ଆଉ, ଏବେ କଣ ଶୁଣାଯାଉଛି କି?
ହଁ।
ହଁ ଭଲ ମୁଁ କାହିଁ ଉପରକୁ ଯାଇଥିଲି, ଏଇଠି ତ ଠିକଠାକ ଶୁଭୁଛି।
ହେଲେ ତମର ଅସୁବିଧା ନାହିଁ ବା କହୁଛି ମୁଁ ମୋର ଅସୁବିଧା ଅଛି।
ଓହ ନା ନା ମୁଁ ଉପରକୁ ଯାଇଥିଲ, ମତେ ଲାଗିଲା ଶୁଭୁନି ବୋଲି ଉପରକୁ ପଳେଇଥିଲି।
ନା ତମର ଠିକ ଠାକ ଅଛି, ମୁଁ ଯେତେବେଳେ ଯାଉଛି ଟିକେ କଣ କାମ କରିବା ପାଇଁ ପାଖକୁ ମୋ ବେଡ ପାଖକୁ, ତ ହେଇଯାଉଛି ଅସୁବିଧା।
କାହିଁ ଯାଉଛ ଆଉ ରହିଯାଅ ଟିକେ।
ହଁ।
ଆଉ କଣ?
କାଲି ଗୋଟେ ପିଲାଟା ଆସୁଥିଲା।
କୋଉଠି?
ତ ମୁଁ ମୁଁ ଯାଉଥିଲି ଆମ କାର୍ଯ୍ୟାଳୟକୁ ତ ଗୋଟେ ପିଲାଟେ ଆସୁଥିଲା। ତ ମୁଁ ହେଇଛି ତ ସେଇ ପାଖାପାଖି ଅ ଆମର ଯିଏ ଫଳ ବିକେ ତ ସେ ପାଖପଖି ହେଇଛି। ଆ ସିଏ ଟିକେ ଟିକେ ଏମିତି ଆମର ଏଇ ଯୋଉ ଧଳା ସାଙ୍ଗର ସିଏ। ଓ ତ ସେ ଏମତି ହଁ, ତ ଏମିତି ଆମେ ମୁଁ ଯାଉଥିଲି। ତ ସିଏ ମତେ ଡାକୁଛନ୍ତି। ନା ନା। ଆଜିିବା ବିବାହ। ତା ରେ, ହଁ। ତାପରେ ହଉଛି, ଅ ସେ ହଉଛି କଣ କରୁଛନ୍ ନା
ସହିତ।
ହଁ ହଁ। କଣ କହିଲୁ, ସି ସେମିତି ଏମିତି ଟିକେ ଅ ଧୀରେ ଧୀରେ କରିକି ଆସୁଥିଲେ, ସିଏ ମତେ ଅନେଇକି ଡାକୁଛନ୍ତି। ମୁଁ କାଇଁ ତାଙ୍କୁ ଅନେଇବି। ତାପରେ ମତେ କହିଲେ ହେଇ, ତାପରେ ଯାଇକି ମୁଁ ତାଙ୍କୁ ଅନେଇଲି। ତାପରେ କହିଲେ ଯାଉଛ କି? ମୁଁ କହିଲି ହଁ ବା ମୋର ଆଉ ସମୟ ନାହିଁ, ସେଇଠୁ ମୁଁ ଗଲି ଭାରି ସେ ଆସିଲେ ଭାରି।
କାଲି ଆଠଟା ନା ସକାଳ ଚାଟା?
କାଲି ମାନେ ଆଟା ପୂର୍ବରୁ। ହଁ, ଆଠା ପୂର୍ବରୁ।
ହୁଁ ହୁଁ।
ସେ ଆସୁଥିଲା, ତାଙ୍କର କଣ କାମ ଥିଲା।
କାଲି କେତେବେଳେ ନହେଲେ ବାରଟା?
ହଁ।
ତା ପରଦିନ?
ପରେ କହିବି।
କେତେଟା?
ସେମ, ମାନେ
ସେଇ ବାର।
ହଁ ହଁ। ଆଉ କଣ? ଏଠି ପେପର ଆଣିଛନ୍ତି ସେ।
ମନା ସେ ଲଗେଇବି। କେତେ କାମ ଅଛି, ଆଜି ରାତିସାରା ମୋତେ ଲାଗୁଉଛି ମୁଁ ଶୋଇବିନି ବୋଧେ।
ହଁ, ମତେ ବି ଯଦି ଟିକେ କଥା ହବା ପାଇଁ ମିଳିଗଲେ ମୁଁ ବି ଶୋଇବିନି।
କଥା ହବା ପାଇଁ ନୁହଁରେ କଥା ହବା ପାଇଁ ତ କେଇ ନଥିବେ ହେଲେ ଆ ପୁରା ଗଧା ହେଇଛି, ମେଞ୍ଚେ ଗୋଟେ ଡ୍ରେସ।
ତମ ଆଲଣ କଣ ସେ ତମ ମାଗଣା ଦେଇଛନ୍ତ?
ଆଉ କଣ ତା ପାଇଁ ପଇସା ନେବେ ନା କଣ।
ମାନେ ତାଙ୍କର ସେଇଟା ବ୍ୟବହାର କରିନଥିଲେ?
ନା ସେଟା ଛାତ ଉପୁରୁ ପଡିଥିଲା।
ଓହୋ।
ଓ ସେମିତିକା ଯୋଉଟା। ମାନେ କେବଳ ଏମିତି ତାର ବାଲା ଏମିତି ପ କେ ରଖିଆ ପାଇଁ।
ଅଁ। ହଉ ଏବେ ରଖ ଆଉ ନ କଁ କହିବ।
ନାଇଁ ନାଇଁ ରଖ
ଓ ହୋ।